ହ୍ୟାଲୋ।
ହଁ କୁହନ୍ତୁ?
କଣ କରୁଥିଲେ?
କିଛି ନାହିଁ ଏଇଠି ବସିଛି ଆଉ।
ଉୁଁ ହୁଁ କଣ ସବୁ ମୁଁ ତ ଏଠି ବସିଛି। ଆଉ ଭଲ, ହଁ ରୋଷେଇ ସରିଗଲାଣି ଖାଇଲାଣି ଝିଅ ଖାଇସାଇଲାଣି। ପୁଅ ଏବେ ଖାଉଛି ଶୋଇଥିଲା ଉଠିକି। ଆଉ ସମ୍ ବାପା ଖାଉଛନ୍ତି ଆଉ ସମସ୍ତେ ଅଛନ୍ତି ଖାଇବେ। ଖାଇନାହାନ୍ତି ହୁଁ।
ଆଜି କଣ କରିଛନ୍ତି?
ରୁଟି ଆଜି ହେଇଛି ସନ୍ତୁଳା।
ଆଚ୍ଛା।
ହୁଁ ଏଇ ଛୁଆ ଦିଟା କଣ ଝାଡା ହଉଛନ୍ତି ନା। ଟିକେ ବାଜ୍ୟ ହେଇ ରଜରେ ସବୁ ଏଣୁ ସେଣୁ ଜିନିଷ ଖାଇଦେଲେ। ଉଁ ଯୋଉ କହନ୍ତି। ଉ କୁର୍କୁରି ମୁର୍କୁରି ଦୁନିଆ ଜିନିଷ ଉଡା ଖାଇଦେଲେ ଯୋଉ ତା ଦେହଟା ଟିକେ ଭଲ ଲାଗୁନି ଝାଡା ଦି
ଓ ହୋ।
ତିନିଥର ନେଖା ଗଲେଣି। ଏଇରା ସେଇଥିପାଇଁ ବାପା କହିଲେ ଏରା ମସଲା ତରକାରି କିଛି କରନି। ଆଉ ସେ ସେ ଦେହ ପା ହେଲେ ସିଏ ଟିକେ ରାଗନ୍ତି ଇଏ କରନ୍ତି ଆଉ ଛୁଆ ମାନଙ୍କର ପାଇନି ସେ ସହଯେ ଟେନସନ ମୁଣ୍ଡଅନ୍ତି ନା। ଆଉ ସେଇଥିପାଇଁ। ହୁଁ ସେ କହୁଥିଲା ଆମ ଝିଅ ଟା କହିଲା ମାମା ମତେ ଇପି ଦବ ମୁଁ ନେଇକି ଯିବି। ମୁ କଇନି ମା ଆଜି ଦିଥର ଝାଡା ଗଲୁଣି ସ୍କୁଲରେ କୁଆଡେ ଯିବୁ ଯଦି ଆ ହଇରାଣ ହେମି ଆଉ ରୁଟି ଭଜା ନେଇଯ। ରୁଟି ଭଜା ନେଇଥିଲେ ଆଉ ସିଏ ପୁଣି ମତେ କହିଲା ଆସିକି କହୁଛି ମତେ ଏ ଯୋଉ କଣ ତି ଗୁପଚୁପୁ ବନେଇକି ଦିଅ ମୁଁ ଗୁପଚୁପ ଖାଇବି।
ମୁଁ କହିନି ମା ଟିକେ ଦେହଟା ଭଲ ହଉ ଏ ସବୁ କଥା କରିକି ଦେମି। ଝାଡା ଭରୁ କୁ ଭର ଯାଉଚି ସେ ଭଲ ଲାଗୁନି। ଇଏ ହଉନି ଆଉ ଏଇନା ମୁଁ ତ ଏ ତାଙ୍କ ମାମା କେମିତି ସିଏ ଯାହା କହିଲେ ସାଙ୍ଗେ ସାଙ୍ଗେ ବନେଇକି ଦଉଛନ୍ତି ତମେ କାହିଁକି ଦଉନ ଏମିତି କହୁଚିବା।
ଛୋଟ ଛୁଆ ଆଉ।
ହଁ କହିଲା ମତେ ଡେଲି ସେ ଛତୁଆ ଛତୁଆ ଛତୁଆ ଦଉଛ। ଦିନରେ ଛତୁଆ ରାତିରେ ଛତୁଆ ମୁ କହିନି ମା ଅ ସକାଳ ଟାଇମ ଟା ଟାଇମ ହୁଏନି ବୋଲି ମୁଁ ତୋତେ ଛତୁଆ ଦିଏ। ଆଉ ସବୁଦିନ ତ ମୁଁ ଛତୁଆ ଦିଏ ନା ସେଇଥିରେ ପୁଣି ତମ ଲାଗି ଟିଫିନ ସବୁବେଳେ ତିଆରି ହଉଛି ଇଏ ହଉଛି। ବେଶୀ ଆମ ଝିଅଟା ଖାଇକି ହଁ। ଏ ବେଶୀ ଏଇ କୁରକୁରି ଚକଲେଟ ଏ ଫୁଟି ଫ୍ରିଜ ରେ ଆଇସ ଗୁଡା ବସିଛି ତାକୁ ନେଇକି ଆଣି ଖାଇଦଉଛି। ହେରା ବେଶୀ ଏଇ ଜିନିଷଗୁଡା ଖାଇକି ତାର ଦେହ ଖରାପ। ଆଉ କଣ କି।
ଛୋଟ ଛୁଆ ସେ କଣ ଜାଣିଛନ୍ତି।
ବୁଝିପାରୁନାହାନ୍ତି କଣ କରିବା ଆମେ ରାଗିଲେ କଣ ହବ।
ହଁ।
ଆଉ। ଆଉ କଣ କରୁଛୁ ରୋଷେଇ ତମର।
ହଁ ମୋର ସରିଲାଣି।
କଣ ଆଜି ହେଇଛି ଆଇଟମ୍।
ଆମର ସେଇ ରୁଟି ରୁଟି କି ସୋୟା ମିମ୍ ଯୋଉ ସୋୟା କସା ସୋୟା ହଁ।
ସେଇରା ତ ଆମ ଝିଅ ହେନେ ତ ତାରା ଉଁ ଭଲସେ ସେ ଖାଇଦବ। ତାକୁ ଯି ସୋୟାବିନ୍ କରିକି ଦେଇଥିବ ତାର ଆରାମ ସେ ଭାତ ପଳେଇବ ରୁଟି କଣ ଭାତ କଣ ତାର ଆରାମ ସେ ପଳେଇବ। ଆଉ କିନ୍ତୁ ପନିପରିବା ଜିନିଷ ଖାଇବନି।
ହ ଆ ସେଇ ସୋୟାବିନ୍ ତରକାରୀ ରୁଟି ହେଇଥିଲା ଆଉ।
ହୁଁ ଶାଗ ନୁହେଁ ତରକାରୀ ନୁହେଁ କୌଣସି ଆଉ। ଆଉ ଘରେ ସବୁ ଭଲ।
ହଁ ଘରେ ଭଲ।
ଆଉ କଣ ପଢାପଢି କରୁଛନ୍ତି ନା କଣ କରୁଛନ୍ତି।
ପଢ଼ାପଢ଼ି ପ୍ଲସ୍ ଥ୍ରୀ ସରିଲାଣି ଏବେ କମ୍ପ୍ୟୁଟର କରୁଛି।
ହୁଁ ହୁଁ କମ୍ପ୍ୟୁଟର ଏଇନା କଣ ପଢଉଛନ୍ତି।
ପି ଜି ଡ଼ି ସି ଏ କୋର୍ସ ମୁଁ କରୁଚି।
ହଁ ପି ଜି ଡି ସି ଏ ର ତ କଣ ବର୍ତ୍ତମାନ ପାଇଁ ପଢଉଛନ୍ତି।
ଏବେ ଆମର ଆକ୍ସେସ୍ ପଢ଼ାହଉଛି।
ଆକ୍ସେସ୍ ପଢାଉଛନ୍ତି।
ହଁ ଆପର ସବୁ ସରିଗଲାଣି ଅ ଆମର ସବୁ ସରିଗଲାଣି କେବଳ ଆ ସେସ୍ଟା ପଢ଼ା ସାରିଲା ପରେ ଫଟୋ ସପ୍ ପଢ଼ାଯିବ
ଫଟୋ ସେଭେନ ପଏଣ୍ଟ ଜିରୋ।
ହଁ ତ ସେଇଟା ସରିଗଲେ ସରିଯିବ ଆଉ।
ହୁଁ। ସେୟା ମୁଁ କରିଥିଲି ମନ୍ଦର ପଳଆଇନି ଆଉ କଲିନି। ଟିକେ ଯିବାକୁ ଅସୁବିଧା ହେଲା ସାଇକେଲ ଚଲେଇ ଚଲେଇ କେତେ ଏତେ ପଟେ ଆସିବ କେ ଗୋଟେ ଛୁଆ ସାଙ୍ଗରେ ପାଇଲିନି ସାଙ୍ଗ ଝିଅଟିଏ। ଏକାଡେ ଆସିଲେ ବୋରିଂ ଲାଗାନି ନା?
ହଁ।
ହୁଁ।
ଏବେ ତ ଏକା ନ ଗଲେ ବି କୁଆଡେ କିଛି କାମ ହଉନି। କଣ କରିବା ଏକା ଯିବାକୁ ପଡୁଛି ଆଉ।
ନାଇଁ ନାଇଁ ସେ ମୋ ସାଙ୍ଗ ଝିଅଟି ଆସେ ଯେ ମୁଁ ତାକୁ ଏତେ ବାଟ ବୋହି ବୋଇ ଆଣିବି ନା ସାଇକେଲ ରେ? ପୁଣି ତାକୁ ବହି ବହିକା ନେମି ନା।
କୋଉଠି କରନାହାନ୍ତି।
ଆମେ ଆନ୍ଦପୁରରେ କରିଥିଲୁ।
ଆଚ୍ଛା।
ହୁଁ।
କଣ କରିବା ଏକା ନ ଗଲେ ତ କଆଡୁ କିଛି ହବନି ଆଉ।
ହୁଁ ଆମେ ସେଇ ପିଜିଡିସି ଏ ରେ କରିତିନୁ ଉ ସେ ପଢିଥିଲେ କଣ ପାୱାର ପଏଣ୍ଟ ଏକ୍ସେଲ ଆଉ ୱାର୍ଡ ୱାର୍ଡପ୍ୟାଡ ନୋଟପ୍ୟାଡ ଏଗୁରା କଣ ସବୁ ଫଟୋସୋପ ଆଉଗୋଟେ କଣ ଥିଲେ ହୁଁ। ହୁଁ ଏକ୍ସେଲ ତା ଆଗ ମେନ୍ ତାର କାମ।
ମାଇକ୍ରୋସୋଫ୍ଟ ଓ ଆଡେ
ହୁଁ।
ଟାଲି
ତାଲି ତାଲି କରିନୁ ଖାଲି ଅଛି ତାଲି କରିନୁ।
ଆଚ୍ଛା।
ହୁଁ, ନା ମୁଁ ଶେଗୁରା ଆଉ ହଁ, ସି ପ୍ଲସ, ପ୍ଲସ। ଏମିତି ପଢେଇଥିଲେ ଆଉ ହୁଁ। ଆଉ ସେଗୁରା ମନେ ଅଛି ନା ଖାଲି ଏତିକି, ଏତିକି ମନ ଅଛି ଟିକେ, ଟିକେ। ଦେଲେ ବି ଏଇନା ଏକ୍ସେଲ, ଫେକ୍ସେଲ ଗୁଡା କରିଦବୁ ତଥାପି ଟିକେ ନ ଇଏ କଲେ କରି ହବନି।
ଯାହା ବି ହେଲେ ପ୍ରାକ୍ଟିସ୍ ଛାଡିଲେଣି ନା ପ୍ରାକ୍ଟିସ୍ନ କଲେ ନ ହବ।
ନା କେବେ ଠୁ ସେଠାରେ ଆମେ ଛାଡିଦେଲୁ ନା ପାଠ ନାହିଁ ଆଉ କିଛି ନାହିଁ ନା ଆମର। ଆ ସଂଯୋଗ ନାହିଁ କିଛି ହୁଁ।
ଏ ପ୍ରାକ୍ଟସ୍ କଲେ ଯେ
ହଁ, ହେଇଯିବ ଆଉ ହୁଁ। ଆଉ
ଆପଣ ଆପଣ କେତେ ଯାଏ ପ଼ଢିଚ୍ଛନ୍ତି?
ମୁଁ ଗ୍ରାଜୁଏସନ୍ କରିଛି। ଗ୍ରାଜୁଏସନ କରି କମ୍ପୁ-ମୁଁ ସେଇ କରୁଥିଲି କି ଆନ୍ଦପୁର। ଚାଳ ବଣୀ, ହୁଁ। ଆମେ ତ ସେତ ବେଳେ ଯୋଉ ସାଇକେଲ ପେଲି ପେଲି ଯୋଉ କଷ୍ଟ। ଯୋଉ ମାଟ୍ରିକ ପରୀକ୍ଷା ଯେତେ ବେଳେ ଦେନୁ ସେତେବେଳେ ଆମେ ଜରି ଖଣ୍ଡେ ଧରିକି ଆସିଥିବୁ ସ୍କୁଲ। ଜୋତା ହଳ ଦିନେ ସେଇ ଛତା ନଥିବ ସବୁ ଛୁଆ ରେନି କୋଟ ପିନ୍ଧିକି ଯାଉଥିବେ ଛତା କୋଟ ଗୋଟେ ଗୋଟେ ମୁଁଣ୍ଡେଇକି ଅଧା ଓଦା ହେଇକି ଯାଉ ପୁଣି ଇ ଯେତେବେଳେ କଲେଜେ ପଢ଼ିନୁ ସେଇ ଗାଁ ଇସ କଲେଜରେ ଶାଳ ବଣୀ ରେ ବେ ସବୁ ଛୁଆ ଏବେ ସାଇକେଲ ଧରିକି ବେଗ ଧରିକି ଇଏ ଧରିକି ହାତରେ ଖଣ୍ଡେ ବହି ଧରିକି ଚାଲି ଚାଲି ଯାଉ ଅଧଘଣ୍ଟେ ପଇଁଚାଳିଶି ମିନିଟ ଲାଗିବ। ସେ କଷ୍ଟ ଏଇନା ଛୁଆଙ୍କ ର ବୁଟୁ ବେଲ୍ଟେ ଉଁ ସବୁ କଥା ଯୋଉଟା ନଥିଲେ ସବୁ କଥା ଆସିବ।
ନ ଏତେ ବେଳେ ନଥିଲେ ଚଳେଇ ହଉ ଏବେ ନ ଥିଲେ ନାଇଁ। କଣ କରିବା।
ଆଉ ଏଇନା ଛୁଆଙ୍କୁ ୟୁନିଫର୍ମ ହଳେ ଛାଡିକି ପାଞ୍ଚ ହଳ ହେନେ ବି ଛୁଆ କୋଉଚନ୍ତି ଆମର ହୋଉନି।
ହଁ।
ଜୋତା ଦଶହଳ ହେଇକି ବି କୋଉଚନ୍ତି ହଉନି ଆଉ ଦିହଳ ଆଣ। ଆମ ଝିଅ ପା ହେଇ ଦିନ ଆମ ଚପଲ ଉଡା ଛିଡି ନ ଥିଲା ମାନେ କୁଆଡେ ପିନ୍ଧିକି ଯିବୁ ମୁଁ ତ ଅଣ୍ଟା ନାଗି ବେସି ବଡ ହାଇ ହିଲ ଉଡା ପିନ୍ଧି ପାରୁନି ମୁଁ କହିଲି ଥାଉ ଯେତେଳେ ଯୁଆଡେ ବାହା ଘରିଆ କି କୋଉ କାମ କାର୍ଯ୍ୟ ରେ ଗଲୁ ପିନ୍ଧିକି ଗଲୁ। ଯୋଉ ବାହାଘରିଆ ଫାଘରିଆ ଯିଏକି କୋଉଟି କଣ ହେଲା ଗଲୁ। ମୁଁ କହିନି ହଳେ ସ୍ଲିପର ଭଳିଆ ଆଣିଦିଅନି ଖାଲି ଏଇଠୁ ଏତିକି ଯିବା ଆସିବା। ସିଏ ମତ ହଳେ ଆଣି ଦେଇଚନ୍ତି ଆମ ଝିଅ ତାର ପୁରା ମାମାକୁ ଆଣିକି ଦେଲ ମତେ କାଁଇଁ ଦୋଉନ ମତେ ଦିଅ ସିଏ ଦିଅ ଇଏ ଦିଅ ପାଞ୍ଚ ଛଅ ହଳ ପିନ୍ଚି। ଗୋଟେ ଝାଡା ଜୋତା କର୍ଚି ଗୋଟେ ଲାଟିନ୍ ଯିବା ଜୋତା କରିଚି। ଗୋଟେ ସ୍କୁଲ ଯିବା ଜୋତା କରିଚି ବୁଟୁ ଦିହଳ ପିନ୍ଧୁନି ହେଲା।
ଉଁ ହୁଁ।
ଆଉ ଗୋଟେ କରିଚି ତାର ଉଁ ଖେଳ ଜୋତା ଗ ହଳେ କରିଚି। ଆଉ ଗୋଟେ ବୁଲିବା ଯୋତା କରିଚି ଆଉ ଗୋଟେ ସ୍କୁଲ ଯିବା ଯୋତା କରିଚି। ଆଉ ଆଣନେ ବାପା ଶ୍ୱଶୁର ଗାଲ ଦେବେନି। ରାଗିବେନି ସେ ବା କୋଉଚନ୍ତି ତମେ ମାନେ ଦେଇକି ପୁରା ତାକୁ ନଷ୍ଟ କରେଇଲଣି।
ଉଁ ହୁଁ।
ଏ ଛୁଆ ମାନିବେ ନା ଓଲଟା ଆମକୁ ଗାଳି ଶୁଣେଇବେ। ମାନିବେନି ଯାହା ନେ ସେମାନେ କହିବେନି।
ତୋ ଛୁଆ ସେ କଣବୁଝୁଚନ୍ତି।
ଉଁ ଦି ତିନିଟା ଛୁଆ ଯାହାରଥିବେ ସିଏ ହକ ନାକେ ହଳେ ହଳେ ଇନ୍କମ ସେମିତି କମ ଥିବ ହଳେହଳେରେ ମାଣ୍ଡି ଯାକି ହେଇକି ରହିବେ। ଆ ଇଏ ଗୋଟେ ଗୋଟଏ ଛୁଆ ଯେ ସେମାନେ ଖାଲି କୋଉଚନ୍ତି ଆମକୁ କଣ ଆଣିକି ସବୁ ଦେଇ ପକୁଅ ଦେଇଦିଅ।
ହୁଁ। ଇଏ କୋହୁଚନ୍ତି ଆମକୁ ସବୁ ଦିଅ।
ସବୁ ଦିଅ। ହେଣେ ତମେ ଯାଇକି କୋଉଟି ବସ ପଛେ ଭିକ ମାଗ ଆଣିକି ସବୁ ଦିଅ।
ହଁ। କଣ କରିବା।
ଆ ପାଠ କାଇଁ ଦେଖଉନ ମୁୁ
ସେଟା କହିଲେ ତ ତାଙ୍କର ସଇଲା ଆଉ।
ହଁ। ତାର ବୁଦ୍ଧି ବୋହୁତ ଅଛି କିନ୍ତୁ ଚଗଲା ମି ଏକ ନମ୍ବର ବୁଦ୍ଧିରେ ଏକ ନମ୍ବର ଚଗଲାମି ଟା କମିନେ ତା ସବୁ କଥା ହୁଅନ୍ତା ଯାହା କୁହନ୍ତା।
ହୁ ହଁ।
ଦେଖିଲାବଳକୁ କହୁଛି ଆ କଛି ମାମା ମା ଲୋ ମାଛ ଗୁଡାକୁ ଆମେ ଖାଉଛୁ ମାଛ ଗୁଡା କେତେ କନି କଷ୍ଟ ପାଉଥିବେ କାନ୍ଦୁଥିବେ। ଆମ କହୁ ତମ ଖ
ହଁ ହଁ ହଁ ହଁ ହଁ।
ତା ମୁଣ୍ଡକୁ ଗୋଟେ ଗୋଟେ ବୁଦ୍ଧି ଜୁଟିବ ମାନେ ସିଏ ଏମିତି ଗୋଟେ ଗୋଟେ କଥା କହିବ। ମାନେ କହିବୁ ଯେ ବଡ ବଡ ବୈଜ୍ଞାନିକ ମାନେ ବି ଯେମିତି କଥାବାର୍ତା କରୁନଥିବେ। ସିଏ ଏମିତି ଜୁଟେଇବ କଥା।
ଛୋଟ ଛୁଆ ମୁଣ୍ଡରେ ବହୁତ ବୃଦ୍ଧି ଆଉ।
ହେନା ଚଗଲା ହଉଛି ମାଡ ଗାଳି ଖାଉଛି ଏଇଟା ହଉ ପଏଣ୍ଟ ଗୋଟେ କଥା ମୋର। ଆମେ ଛୁଆ ବଳେ ଏତେ ଚଗଲା ହେଇଥୁଲୁ ନା ଆମେ ସେୟା ଭାବୁଛୁ।
ସେତେବେଳେ ସମୟ ଏବେ
ଏବେ ସମାନ ସେୟା ହେଲା କଥା ଏବେ ସବୁ ଖାଲି ଫରେନ୍ ଛୁଆ। ଆଉ ସେତେବେଳେ ସବୁ ଓଡିଶାର ଛୁଆ ହେଇଥିଲେ।
ହୁଁ। ହଁ ପା।
ଖାଇଲେଣିି?
ନା ଖାଇନୁ ଖାଇବୁ ଆଉ ଖାଇନୁ ଖାଇବୁ ଆଉ।
ହଉ ତାହାଲେ।
ହଁ।
ହଉ ତାହେଲେ ମୁଁ ଯାଉଛି। ପରେ କେତେବେଳେ କରିବ ହେଲା ହଉ ଡାକିଲେଣି ଝିଅ ମୁଁ ଯାଏ। ଚାଲ ଏକ ହଁ ହଁ